ହ୍ୟାଲୋ।
ହଁ କଁ କରୁଥିଲୁ? ଏ ଶୋଇଆ ପାଇଁ ଛୁଆ ଶୋଇଲାଣିି? ସେ ଯୋଉ ଇଏ ଆସିନାହାନ୍ତି ଖାଇନାହାନ୍ତି ତ।
ନାଇ ଝିଅ ବି ମାନେ ଶୋଇବାକୁ ଆସିଲାଣି।
ଉ ହୁଁ କଣ ଆଜି ଖାଇଚୁ?
ଆଜି ମୁଁ ପିଠା ତରକାରୀ ଖାଇଚି। ପିଠା ମାନେ ଚାଉଳକୁ ଆଉ ଚୁଡ଼ା ମା କହିଥିଲେ ତ ଏମିତି ପିଠା କରିଲେ ମାନେ ଚାଉଳକୁ ଚୁଡା ମିଶେଇ ଗଲେ ସେନା ୟୁ ସେ ୟୁଟ୍ୟୁବ ରେ ଦେଖିଥିଲେ ଦି କପ୍ ଚାଉଳରେ ଗୋଟେ କପ୍ ମାନେ ଯେତିକି ଚାଉଳ ତାର ଅଧା ହଉଚି ଚୁଡା।
ଉଁ ହୁଁ।
ସେତିକିରେ ମାନେ ପିଠା କରିବା ପାଇଁ ଆମେ ଯୋଉ ହେଠି ଥିଲୁ ତିନିଥର ଖଣ୍ଡେ ପିଠା ହେଇଥିଲା। ନାଇଁ ନାଇଁ ନାଇଁ ଚାଉଳ ଟା ଆଗ ବତୁରେଇକି ରଖି ଦିଆହଉଛି ତା ତାପରେ ଚୁଡା ଟାକୁ ମାନେ ବାଟିଲା ପୂର୍ବରୁ ଦଶ ମିନିଟ୍ ପନ୍ଦର ମିନିଟ୍ ପୂର୍ବରୁ ଉ ଧୋଇକି ବତୁରେଇ ଦିଆହଉଚି ଏଇଟା ହଉଚି ଆଚୁଲି ମୋ ଟା ଚୁଡାଟା ମାନେ ସେଇଟା ଆଉ କୋଉ ଚାଉଳ ଗୋଟେ ଭୁଲ ହେଇଗଲା ତ ସେ ସେଥିପାଇଁ ଆଉ ତାକୁ ପୋକ ଫୋକ ଲାଗିଯିବ ତ ମା କହିଲେ ତାକୁ ଯେତେ ଜଲ୍ଦୀ ପି ପିଠା କରିକି ଖାଇଦବ ଯେ ହେଠେ ବି ଗଲାବେଳେ କୁ ପୁଲାଡରେ ବି ଦି ମାନେ ହେଠ ଘରେ ଦି ତିନି ଥର ପିଠା ହେଇଥିଲା।
ହୁଁ।
ସେଥିପାଇଁ ମୁଁ ଆଜି ରୁ ରୁଟି ହେଇଛି କିନ୍ତୁ ତଥାପି ମୁଁ କହିଲି ନାଇଁ ଆଉ ମୁଁ ସଜାଡିଲି ତ ଟିକେ ଦେଖିଲି ଚୁଡାକ ଥୁଆ ହେଇଛି ବୋଲି ସାଙ୍ଗେ ସାଙ୍ଗେ ବତୁରେଇ ଦେ ଠା କରିଥିଲି ଯେମିତି ଲାଗୁ ଟିକେ ମଛି ଚିନି ପକେଇଦେଲେ ଭଲ ଲାଗିବ ବୋଲି।
ହୁଁ ହୁଁ। ଆମର ଏମିତି ପିଠା ହଉଥିଲା ଯୋଉ ବିରି ଯୋଉ ବତୁରେଇଥିଲୁ ରଜକୁ। ବିରି ଆକ୍ଚୁଆଲି ଅଧିକ ବହୁତ ଅଧିକ ହେଇଯାଇଥିଲା ରଖିଦେଇଥିଲୁ ମାନେ ଅଧ ମାଣେଭଳିଆ ବିରି। ବାଟିକି ସେ ଫୁଲି ଯାଇଥିଲା ତାକୁ କଣ କରିବ ବୋଲି ଭାବିକି ଆଜି ଚାଉଳ ଗୁଣ୍ଡ କରିକି ସୁଜି ଦେଇକି ଏଥିରେ ବରା କରିଦେଇଥିଲୁ।
ନାଇଁ ବଢିଆ ହବ। ଥ ଥରେ ରୀମା ମାନେ ଦିଦି ହେତବେଳକୁଏଠି ରହୁନଥିଲା। ମୋର ଏମିତି ମୁଁ ବିରି ଯୋଉ ଇଏ କରଆଉ କେତେ ତେଲଖାଇ ମତେ ତଏକାବି ଇଛହୁଏନି ନା।
ହୁଁ।
ତାପରେ ହେନ୍ଦୁଲି ଫୁଲାଇଥିଲା ଇଏ ସେତ ବେଳକୁ ମୁଁ ଡରିଲି ତା ବରା ଫଳି ଆଣିଲି ମାନେ ବରା ଏବେ ମାନେ। କେମିତିଆ କହିଲୁ ମାଙ୍ଗୁରା କଆଁଳ କହିକି।
ହଁ ମାନେ। କଣ ଆଉ କିଛି ସୋଡା ଫୋଡା ଦବାକୁ ପହିଲାନିପା ସବୁ ସେ ରହିକି ଫୁଲି ଯାଇଥିଲା ଆମର ନା କିଛି ଦବାକୁ ହିଁ ପଡିଲାନି ସେ ହେଇଥିରେ ହିଁ ମାନେ ଫୁଲି ଯାଇଛି।
କି ଟିକେ ହାଲକା ଆମ୍ବଲି ଲାଗୁଥିଲା କିନ୍ତୁ ଖାଇ ହେଲା ହେଲା।
ହଁ ଏଇଟା ଆଜି ଆମର ଆମର ଏମିତି ହେଇଛି ବିରି ସୁଜି ଗୋଳେଇକି। ଦେଇକି ଯଉ ଲଙ୍କା ପିଆ ଯାଉ
ହଁ। ଯୋଉ କେମିତି କହିଲୁ ତାକୁ ଯୋଉ ଯେମିତି ଦୁଧୁର ପିଠା କରାଯାଏ।
ହୁଁ।
ସେଥିରେ ଚିନି ଆଉ ଇଏ ଦେଇକିନି ତାକୁ ଟିକେ ମାନେ ଯେମତି ଟାଣୁଛି
ହୁଁ ନାଇଁ ମିଠା ଜିନିଷ କେହି ଖାଇବେନି ପା। ଏ ମାନେ ଏଇନୁ ଯୋଉମାନେସବୁ ଅଛନ୍ତି ମିଠା ଏମିତିକେହିବେଶୀ ଖାଇବେନି ରାହିଥା ବରା ବୋଲି କଣ ସମସ୍ତେ ତରକାରୀ ମଡେଇ
ନାଇଁ ହଁ ଯଦି ଏମିତି ଖାଇଦେବେ ସବୁ ତାହାଲେ ତ ବରା
ଏଇଟା ଆମର ବରାଆଉ ପାଞ୍ଚ ଛଅଟି ଜମାବିଳିଛି ଏମତି ଟସଲା ଟସଲା ହେଇଥିଲା। ସେ ଯୋଉ ଇଏ ଖାଇନାହାନ୍ତି ଆଙ୍କ ପାଇଁ ପାଞ୍ଚ ଛଟି ଆଣିଛି। ହଁ ହେଇଟା ରହିକି ମାନେ ଫ୍ରିଜ ଫୁଲ ହେଇଯାଉଛି ଫ୍ରିଜ ମାନେ ଫୁଲ ହେଇ ଯାଉଛି ଆମେ ବହୁତ ମାନେ କଣ ଗୋଟେ ରଖିବା ପାଇଁ ହେଲେ ଆମର ସବୁଦିନ ଯାହା ହେଲେ କିଛି ନା କିଛି ବଳୁଛି। ହ
ନାଜ୍ଞା ଆମ ଏଠ ଗାଁରେ ହେଲା ତୁ ଯା ଆ କରିଦେ ଯେମିତି କରିଥାଆ ଆଜି ଚାରିଟା ବେଳେ ଥିବ ଯଦି ରାତିରେ ତୁ ଖାଇନୁ ତାରିଦିନସକାଳୁ ସବୁଥିରୁ ରାତି ସହସକାଳୁ ଥିବ। ତାକୁ ତୁ କେମିତି ଖାଇବୁ ମୁଁ ଯେତିକି ଦିନ ରହିଲିିନି ମାନେ ଘରେ ଏବେ ଏ ପେଲି ଯେଉ ରହିଲି। ମୁଁ ସବୁଦିନ ଦିପହରେଆଗ ଫ୍ରିଜ ଆଡେଇକି ଦେଖିବି କଣ କଣ କାଲିର ଅଛି।
ହୁଁ।
ତାକୁ ବାହାର କରିଦେଇକି ରଖିଦେବି ତାପରେ ସେ ତାକୁ ଗରମ କରିବି ଆଗ ସମସ୍ତଙ୍କୁ ଯେ ସେତିକ ଅଛି ସମସ୍ତଙ୍କ ସେଥିରୁ ଟିକେ ଟିକେ ଦେବି ଆଉ ସବୁ ସେମିତି ସବୁଦିନ ସାରିବି।
ଆମର ହେମିତି କରୁଛୁ ହେଁ ମନେକର ଆଜି
କରିବେନି ପାଞ୍ଚ ଦିନ ଦେଖିଲା କୁ ହାଲୋ।
ହଁ ମନେକର କାଲି ଆଇଁଷ ଦିନ ଆମର ସେ ଯୋଉ କାଲି ତ ସାଧା କେହି ଖାଇବେନି।
ହଁ।
ସକାଳ ଓଳିଟା ସମସ୍ତେ ଆଇଁଷ ଖାଇବେ କିନ୍ତୁ ଉପର ଓଳି ଟା ଅଣ୍ଡା ଖାଇବେ ଆଉ ତ ହେମତି କିଛି ବେଶୀ ସନ୍ତୁରା ଫନ୍ତୁରା କରା ହୁଏ ଏମିତି ମସଲା ଜିନିଷ କରିବୁନି ରାତିରେ ତ ଅଣ୍ଡା ଖାଇବେ। ଆଉ ଯାହା ଯଦି ବାସିଥିବ ତାକୁ ଆମେ ଫ୍ରାଏ କି କି ଯୋଉ ହେମିତି ଗରମ କରିକି ରାତିରେ ହିଁ ସାରିଦଉ। କିନ୍ତୁ ପହରଦିନ ଜେଜେବ ଆଉ ବେଶୀ ନାହିଁ ବେଶୀ ଦିନ ବି ରଖୁନୁ।
ଆମ ବେଶୀ ଦିନ କଣ ମା ଠିକ ରେ ବାହାର କରୁନାହାନ୍ତି ହେଲା କିନ୍ତୁ ଆମେ ଥିଲା ମାନେ ମନେକର ଚିକେନ ହେଲା ଯାହାବି ଆମିଷ ହେଲା ସିଏ ସେମିତି ସେଇଦିନ ବାହାରୁ ଥୁଆହେଇଥିବ ଆଉ ଭିତରେ ରଖା ହବନି କୋଉଠି? ଅପାଙ୍କ ଘରେ ସେ ରାତିରେ ସେଇଟା ଗରମ ହେଇକି କେତେ ଖିଆ ହବ ଗାଁ ରେ କଣ ହବ ତାକୁ ତୁ ରଖିବୁ ଫ୍ରିଜ ରେ
ହୁଁ।
ଫ୍ରିଜ ରଖିଲା ପରେ ତୁ ଯଦି ଆଉ କିଛି ଗୋଟେ ଆସି ଜାଇଥିବ ଆଇଟମ ତାକୁ ଖାଇଦେଲୁ ସିଏ ରହିଲା। ଫୁଣି ତାପରଦିନ ସିଏ ଆଉ ଖିଆହବନି ନନଭେଜ ବାର ନଥିବ ତା ପରଦିନ ଆଉ ଗୋଟେ ଫୁଣି ଖାଇଲୁ ତା ପର ଦଦିନ ଆଉ ଟିକେ ନନଭେଜ ଆସିବ ପୁଣି ଇଏ ରହିବ ଆଗରୁ ପୁଣି ଟିକେ ମିଶା ହବ। ଯଦି କିଏ ସକାଳେ ଖାଇଦେଲେ ସେଇଥିରୁ ଟିକେ ଦେଇଦିଆହବ ସେମିତି କରିି କରି ସବୁବେଳେ ଦେଖିବୁ ଥିବ। ଯାହାହଲେ ବି
ଏଇରେ ନଷ୍ଟ ନା ଏମିତି କଣ ଦିନେ ଦି ଦିନି ଦିନେ ଦିନେ ଦି ଦିନେ ଭିତରେ ଖାଇଦେଲେ
ନାଇଁ ନ ଟ କରିବା ଟା ଭଲ କି ସେ ସାତ ଆଠ ଦିନ ରହିବ ତାପରେ ମା ଦେବେ। କାହାକୁ ଆଉ ନହେଲେ ଏମିତି କଣ ନଷ୍ଟ କରିବାଟା ଭଲ କି ତାକୁ ଖାଇଦବ। ଆଉ ତାପରେ ଯଦି ମନକର ତମେ ତିନ ଚାର ଜଣ ଲୋକ କେଜି ଦେଢ କେଜି ଆଣିବା କଣ ଦକରେ? ତମେ ଦି ଚାରି ପିସ୍ ଖାଇବ କିନ୍ତୁ କେଜି ଆଣିବ ଦେଢ କେଜି ଆଣିବ। ଦୀ ଚାରି ପିସ୍ ଖାଇବ ପୁଣି ସେ ରହିବ।
ସେ ଭାଇ ଯେତେବେଳେ ମାନେ ସବୁ ଜିନିଷ ଆଣୁଛନ୍ତି ଏଇ ଆଇଁଷ ଫଇଁଷ ଦେଖେଇ ଦିନ ଆମେ ନଥିଲୁ ତଥାପି ସେ ଦେଖେ ଚିକେନ ଆଣିଥିଲେ ଯୋଉ ସରି ଚିଙ୍ଗୁଡି ଆଣିଥିଲେ। ଚିଙ୍ଗୁଡି ଖାଇକି ମୋ ମାମୁଁ ଘରକୁ ଦେଇକି ମଳଶୁର ଘରକୁ। ଦେଇକି ତଥାପି ସେ ଯୋଉ ଉଁ ତରକାରୀ ଏଠି ବଳିଛି। କାଲି ଏଠି ଆଇଁଷ ଦିନ ମାନେ କାଲି ତ ଆଉ ଚିଙ୍ଗୁଡି ହେଇରା ଖାଇବେନି। କାଲି ମାଛ ହଉ ଚିକେନ ହଉ ଯାହାହଲେ ହବ ଫୁଣି ହେଇରା ରହିବ। ଏମିତିରେ ଆମ ଆମ ଜିନିଷ ଆମର ହିଁ ଭିତରେ ରହିଯାଉଛି। କ ମାନେ ଡାଲି ଗିନାଟେ ବଳିଲା। କାଲି କଣ ଏଇ ବଡ ଭାଇ ଯିଏ ସିଏ ଖାଇଦିଅନ୍ତେ ବଡ ଭାଇ। ସିଏ ଯଦି ଦେ ସାଧା ସହି ଆଇଁଷ ଦବ ବି ସେ ଖାଇଦେବେ ଟିକେ ଅଳ୍ପ। ମେନ୍ ତାଙ୍କୁ ଦବା ଦରକାର। ଆଉ ଆଉ କେହି ମଙ୍ଗିବେନି। ଇଏ ମଙ୍ଗିବେନି ଗୋଟିଏ ଆଇଟମ୍ ଖାଇବେ ବେ ଭାତ ସହିତ ସେ ଗୋଟିଏ ଆଇଟମ୍ ଖାଇବେ। ମାନେ କି ଭେରାଇଟି ଖାଇବେ। ସେଇଥି ପାଇଁ ଭଲ ପାଆନ୍ତିନି ପାଞ୍ଚ ପ୍ରକାର ତୁ ଦେ। ମାନେ ମ ମଟନ ହେଇଛି ତ ମଟନ କୁ ଭାତ, ଡାଲି ବି ଖାଇବେନି ସେ।
ଆମର ଯଦି ଡାଲି ବଳି ଥିବ ବଡ ପୁତୁରା ସବୁଠୁ ଭଲ ପାଏ ଫାଷ୍ଟ ମାନେ ସିଏ ଖାଇବ ହେଲା।
ହୁଁ।
ତାକୁ ଦେଖିକିନି ଯୋଉ କଞ୍ଚା ହରଡ଼ ଡାଲି ବନାନ୍ତି।
ହୁଁ।
ମତେ ଆକ୍ଚୁଲି ଏତେ ମୁଁ ଭଲ ପାଇଲିି କେମିତି କି। ମୁଁ ଆକ୍ଚୁଲି ସେଠି ଖାଇକି ଅପାଙ୍କ ଘରେ ଅପା କରନ୍ତି।
ହୁଁ।
ମୁଁ ସେଇଠି ଯେଉଁ ଖାଇଲି ମୋତେ ମାନେ କଞ୍ଚା ହରଡ ଡାଲିଟା ଭାରି ବଢ଼ିଆ ଲାଗେ। ଯୋଉ ଫୁଟେ ଫୁଟାକି କରନ୍ତି। ସେ ଅ ମାନେ ବଳିଲା ମାନେ ଫାଷ୍ଟ ଆଗ ହେଲା ତାକୁ ବଡ ପୁତୁରା ଖାଇବ। ତାକୁ ଦେଖିକି ବାଦରେ ଭାଇଙ୍କର ଇଛା ଥିବ। କାହାର ମଝିଆ ଭାଇଙ୍କର। ସିଏ କହିବେ ମୁଁ ଖାଇବି। ଗ ଆଉ ସିଏ ଖାଇଲେ ମାନେ ଆମର ତେଣୁ ଡାଲି ବଳୁ କି ଯାହା ବଳୁ ମାନେ କିଛି ଭାବେନି ଯେ କି ଛି ମାନେ ପକାଯିବ କଣ ଯିବ। ସେଠି ସବୁ ଖାଇ ଖିଆ ହବ ହେଲା। କାରନ କେହି ବି କିଛି ପକେଇବାକୁ ଭଲ ପାଆନ୍ତିନି। ମା ସିନା ସେଠି ଗାଁରେ ଯୋଉ ଗାଈ ବାଲ୍ଟି ରେ ଦେଇ ଦିଅନ୍ତି ବୋଲି ତାଙ୍କୁ ମାନେ ବାଧେନି। ଯେ ହଁ ଯିଏ ଆମେ କଣ ଗାଈ କଣ ଯିଏ ଏମିତି ହେଲେ ଖାଇଲ।
ନାଇଁ ସେଟା ବି ଠିକ୍ କଥା। କାରଣ ଦେଖେ ଆମର ଏଇଠି କେତେବେଳେ ଗିନେ ଡାଲି କି ତର୍ ତରକାରୀ ବଳି ଯାଉଛି। ତଳେ ପକେଇଲେ ବାଧିବ। କିନ୍ତୁ ହେଇ ଜିନିଷ
ନାଇଁ ଗାଈକି ଦେଲେ ଆଉ ବାଧିବ କି। ବାଧିବନି ନା। ଆମର ଭାତ ମନେକର ଅଧ ଡେକ୍ଚିଏ ଗଁଅଠେ କେବେ ବାଧିବନି ଯେ ଗାଈ ତ ହେଲେ ବି ତ ସେ ଖାଇବ ନା। ଯେମିତି ହେଲେ ତ ଆଉ କଣ ତଳେ ପ ପକାଗଲା ଏଟା ଲସ୍। ଆଉ ଗାଇକି ଦେଲେ କଣ ଲସ୍ କି? ତେଣୁ ହେଟା କେବେ ମାଆ ବି ମନ ଦୁଃଖ କରନ୍ତିନି କି ସେଇଟା ତେଣୁ ଏମିତି କିଛି ଲାଗେନି। ଗାଈ ହାଣ୍ଡିରେ ଆରାମ
ଗାଈ ଖାଇଲେ
ସେ ଦେଇଦଉଛି କି ସ୍ମେଲ ହେଲା ନେଇକି ବାହା ଯୋଉ ଗାଈ ପାଇଁ ଦେଇଥିଲୁ ନା। ସେଇଦିନ ଠୁ ଆଉ ବାଧୁନି। ମାନେ ହଁ ପ ପକା ହେଲେ ହଁମ ପକାଯିବ। ନହେଲେ ଆଗରୁ ବାଧୁଥିଲା। କୋଉଦିନ ଯଦି ଖରାପ ହେଇଯିବ ଆରେ ପ ପକାଯିବ। ଆଉ ବାଧୁନି। ପକେଇ ଯଦି ଟିକେ ଖରାପ ଅଛି ହଁ ଯ ପକେଇଦିଅ ଗାଇ ଖାଇଦବତ।
ଉଁ ହୁଁ, ଆଉ କଣ ଚା ଯୋଉ ଇଏ କରନ୍ତି ମାନେ ଗ ଗାଁ ରେ ଯୋଉ ରହୁଛନ୍ତି କେମିତି କଣ ଚାଷ ବାସ କଣ କରନ୍ତି? ଏ ଯୋଉ ଶଶୁ, ଶ୍ୱଶୁର।
ଗାଁ ରେ ଶୁଣୁ। ଗାଁରେ ମାନେ ଭେଣ୍ଡି, ବାଇଗଣ ଓ ଟମାଟ ସବୁ ହୁଏ।
ହୁଁ।
ଅ ବାପାଙ୍କୁ ଭାରି ପ୍ରିୟ। ଯେହେତୁ ସେମାନେ ଆଗରୁ ଚାଷୀ ଲୋକ ହେଲା
ହୁଁ।
ଚାଷ ମାନେ କୋବି କୁଆଡେ ବାପା କୁହନ୍ତି ଏତେ କୋବି ହୁଏ। ମାନେ ଖାଇପାରିବନି। ତିନିଟା ଚାରିଟା ବିଲ ପୁରା କୋବି। କ୍ୟାସି ମୁଁ ଥିଲା ଭିତରେ ବି ଏତେ ଏତେ କ୍ୟାପସିକମ ହୁଏ। ମାନେ କ୍ୟାପ୍ସିକମ ରେ ଖାଲି ମୋ ବାପାଙ୍କୁ ଭଜା କରିକି ଦିଏ। କିନ୍ତୁ ଭାଇ ଯୋଉଁ ଫାର୍ମ କଲେ।
ହୁଁ।
ହୁଁ ଆଉ ସବୁ ଆଡକୁ ସମୟ ମିଳୁଛି କି ଏବେ ନର୍ମାଲି ଖାଲି ଏ ବାଇଗଣ ଭେଣ୍ଡି କେତେଳେ କିମୀତି ଯଦି ଦିଟା ଲଗାହଉଛି। କି ଶାଗ ନହେଲେ ଆଉ କିଛି କରାଉନା କାରଣ ହେପଟେ ତ ସମୟ ଦଉଛନ୍ତି। ଏ ଏପଟେ ବିଲ ଯୋଉ କାମ ଚାଲିଛି ବିଲକୁ ସମୟ ଦଉଛନ୍ତି ଆଉ କେତେବେଳେ? ଏଇ ଚାଷ ବାସ କରିବେ।
ହଁ ମୁଁ କେତେ ଫୁଣି ବେଶୀ ବି ଖଟିଲେ ଡ଼ବେଶୀ ବି ମାନେ ବ ବଡି ସାତ୍ ଦ
ଶୁଣୁ ଏଇନୁ ବିଲ କାମ ଚାଲିଛି ଫାର୍ମ ଚାଲିଛି ବିଲରେ ତ ଜାଣିଛୁ ଆଜିିକା ମାନେ କେତେ କେତେ ଚାଷ କଲା କୁ ଏତେ ଏତେ ଚାଷ ହଉଛି ମାନେ ମାନେ ସବୁଦିନ ଯାଇକି ତାକୁ ଜଗିବାକୁ ପଡିବ ଇଏ କରିବାକୁ ପଡିବ। ଆଉ ସେପଟେ ଫାର୍ମ ରେ ହେ ଦିନିଟା ଯାଙ୍କ ରହିବା ପଡିବ ଭାଇ ହୁଅନ୍ତୁ କି ଯିଏ ହୁଅନ୍ତୁ ରହିଲେ। ଆଉ ଏପଟେ ଆଉ ଚାଷ ଫାସ ମାନେ ଯୋଉ ନର୍ମାଲି ଯୋଉ ଲଗାଲଗି ହୁଏ ବାଇଗଣ ଭେଣ୍ଡି ଯାହା ବି ଲଗା ହୁଏ ତାକୁ ଆଉ ଲଗେଇହବ କି? କରିହବ କି ଆଉ ତାପରେ ମାନେ ଖାଇବାକୁ ଆଉ କେତେ ଜଣ? ଯାହା ଗୋରୁ ଯାହା କରିଦିଅନ୍ତି ଶାଗ ଟା। ଶାଗ କିନ୍ତୁ କରନ୍ତୀ ସବୁଦିନ ଖାଇବା ପାଇଁ ଶାଗଟା କରନ୍ତି। ଶାଗ ହଉ କି ଯୋଉ
କୁ ଥାପି ଥିବ ନା ମାନେ ର ତ ନାର୍ମଲି ଆଗରୁ ଆମ୍ୱ ପିଜୁଳି ଅମୃତ ଭଣ୍ଡା ଏରାରହିଯାଏ।
ଲେମ୍ବୁ ବୂ ଅଛି ଅମୃତ ଭଣ୍ଡା ଅଛି ବାପା କହୁଥିଲେ ଆମ୍ବ ଗଛ ଲଗେଇବେ। ଅ ଦେଢଶ ଟା ଖଣ୍ଡେ ହେଲା।
ହୁଁ।
ହେ ଦୂ କହୁଥିଲ ଆସିକି ଗୋଟେ ଗୋଟେ ସବୁ ଲଗେଇବ ଆଗରୁ ଥରେ ତିନିଶ ଟା ଲାଗିିନଥିଲା କି? ସେଥିରୁ ସିନା ସବୁତକ ମରିଗଲା କମ ବଞ୍ଚିଲା। ଆଉ ବାପା କହୁଥିଲେ ଲଗେଇ ବୋଲି।
ହଉଛି ଶୋଇବା ପଛରେ କଥା ହବା ପୁଣି ଆଉ।
ହଉ ହଉ ହଉ ହଉ ଠିକ ଅଛି ରଖୁଛି ହେଲା।